ଓଃ। ହ୍ୟାଲୋ।
ହଁ, କଅ।
ମୁଁ ବି ବସିଚି।
ହୁଁ, ଖାଇ ସାଇଲଣି।
ହଁ।
ତୁ କଣ ଖାଇଛୁ?
ମୁଁ ସକାଳୁ ପରଟା ଭଜା ଖାଇଛି। ଆଉ ତମ ଆଡୋ ତମ ଆଡେ କାଲି କେମିତି ବର୍ଷା ହେଇଛି।
ଆମ ଆଡେ ବହୁତ ପବନ ବିଜୁଳି ଯେ ଘଡଘଡି ସହିତ ଜୋରେ ବର୍ଷା ହେଲା ଯେ ବଡ ବଡ ଗଛ ସବୁ ଉପୁଡି ପଡିଛି, ଇଲେକ୍ଟ୍ରିକ୍ ଖୁଣ୍ଟ ଭାଙ୍ଗି ଯାଇଛି। ଆଉ ଲାଇନ୍ ବି କାଲି ଆସି ନଥିଲା, ରାତିରେ ଆସିଲା।
ହୁଁ ହୁଁ।
ସବୁ ହେଇଚି ଆଉ।
ଓ, ଆମ ଆଡେ ବି ସେମିତି ତ ହେଇଛି ସବୁ, ଗୋଟେ ଘରର ଛପର ବି ଉଡି ଯାଇଛି।
ଓହୋ।
ବର୍ଷା ପବନ କଟି ଯାଇଥିଲା ସବୁ।
ହଁ।
ଆଉ ଘରେ କେମିତି ଅଛନ୍ତି, ସମସ୍ତେ?
ହଁ, ଭଲ ଅଛନ୍ତି। ତମ ଘରେ
ସମସ୍ତେ ଭଲ ଅଛନ୍ତି।
ଆଣ୍ଟି, ଅଙ୍କଲ୍ କଣ କରିଛନ୍ତି?
ମାମା ରୋଷେଇ କରୁଛି, ବାବା ଯାଇଛନ୍ତି ଡ୍ୟୁଟିରେ।
ଓହୋ।
ତମ ଘରେ ଆଣ୍ଟି
ମୋ ମାମା ବି ସେ ରୋଷେଇ କରୁଛନ୍ତି। ଆମେ ରଜ ପାଇଁ ସବୁ ପ୍ରସ୍ତୁତି କରିବୁ ବୋଲି ମୋ ମାମା। ଉଁ, ଉଁ ବାହାରୁଛନ୍ତି ଯିବୁ ଆମେ ଟିକେ ଗୋଟେ। ମାର୍କେଟ ଆଡେ ଯିବୁ ଟିକେ।
ଓହୋ ରଜ ସପିଙ୍ଗ ସରିନି କି।
ହଁ ସରିଲାଣି ଯେ। ଏ ଘରର ରାସନ କିଣିବା ପାଇଁ ଯିବାର ଅଛି।
ଓହ। ମୋର ରଜ ସପିଙ୍ଗି ସରିଗଲାଣି ଅଲମୋଷ୍ଟ ଅଛି ଆଉ ଅଳ୍ପ, ଅଳ୍ପ ଅଛି ଆଉ।
ଓହୋ।
ହୁଁ।
ରଜରେ ତମର କି ପିଠା କରିବ।
ପୋଡ ପିଠା ଆଉ ମଣ୍ଡା ପିଠା, ଏଣ୍ଡୁରି ପିଠା ସବୁ ଗୁଡା ହୁଏ। ଅଳ୍ପ, ଅଳ୍ପ ହୁଏ ବାସ ପୋଡପିଠା ଟା ଟିକେ ଅଧିକ ହୁଏ ଆଉ।
ଅ ହ।
ହୁଁ ତମଆଡ଼େ।
ଆମ ପଟେ ବି ସେମିତିମୋ ମାମା କରିବେ କାଲି ପୋଡ ପିଠା ଚ। ଚକୁଳି ପିଠା, ଆଉ ବରା କରିବେ।
ଉଁ।
ଆଉ ମଣ୍ଡା ପିଠା କରିବେ ଏମିତି ସବୁ କରିବେ ଆଉ।
ହୁଁ ତମ ଆଡେ କେମିତି ରଜ ସେଲିବ୍ରେସନ୍ ହୁଏ?
ଆମ ପଟେ ଆମ ଗାଁରେ। ରଜ ମହୋତ୍ସବ ଆମ ଗାଁ ପିଲା ସବୁ ଆୟୋଜନ କରିଛନ୍ତି। ଆଉ ସମସ୍ତେ ଛୋଟ, ଛୋଟ ପିଲାମାନଙ୍କ ପାଇଁ। ଆ ଖେଳ ପ୍ରତିଯୋଗିତା ରଖିଛନ୍ତି ଆଉ ଝିଅ ଆଉ ବୋହୂ ମାନଙ୍କ ପାଇଁ ପି। ପିଠାରେ ପ୍ରତିଯୋଗିତା ପିଠା କରିକି ମାନେ କାହାର ଭଲ ପିଠା। ଆ। ମାନେ କିଏ କରି ଜାଣିଛନ୍ତି ସେଇଭଳିଆ ଗୋଟେ ପ୍ରତିଯୋଗିତା ବି ରଖାହେଇଛି ସନ୍ଧ୍ୟାବେଳେ ରଖାହେଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ଅଛି।
ଅ।
ହଁ।
ହଁ। ଆଉ ରଜରେ ବୁଲିଯିବାର ପ୍ରୋଗ୍ରାମ୍ କ'ଣ ଅଛି।
ହଁ ରଜରେ ସାଙ୍ଗ ମାନଙ୍କ ସହିତ। ଆମ ଗାଁ ତା ସହିତ ପଡୋଶୀ ଗାଁ ରେ ଯୋଉ ସାଙ୍ଗମାନେ ଅଛନ୍ତି ତାଙ୍କ ଘରୁକୁ। ସବୁ ବୁଲିଯିବାରେ ଆମେ ବୁଲିଯିବି ବୋଲି ଭାବିଛି ଆଉ।
ହୁଁ। ଭଲ ତାହେଲେ ସେଲିବ୍ରେସନ ହଉ ତମ ଆଡେ ରଜ ମୋର ବି। ଚାଲିଛି ଭଲ ମୋର। ମତେ ପିଇସି ଘରୁକୁ ଏବେ ବୁଲି ଯିବାର ଅଛି ଆମେ ସାଙ୍ଗ ପିଲା ସବୁ ମୋ ଭଉଣୀ ମାନେ ବି ଆଉ। ସାଙ୍ଗ ପିଲା ବି ଆମେ ବୁଲିବାର ପ୍ଲାନ୍ କରିଛୁ।
ଫାଷ୍ଟେ, ସେକେଣ୍ଡେ ରଜ ପିଇସିି ଘରେ ପାଳିବୁ। ଆଉ ଥାର୍ଡ଼ ରଜ ଆମର ଫଙ୍କସନ୍ ଅଛି। ଆଉ କମ୍ପିଟିସନ୍ ଅଛି ତ ସେଇଟା ଏଞ୍ଜୟ କରିବା ଆଉ।
ଓହୋ।
ହଁ।
ରଜ ତ ସମସ୍ତେ ସଜବାଜ ହେଇକି ବୁଲାବୁଲି କରିବା ଆଉ।
ହଁ।
ହଁ।
ହୁଁ ଦେହପା ଭଲ ଅଛି?
ହଁ।
ହଁ।
ଆଉ ତୋର?
ମୋର ବି ଭଲ ଅଛି।
ଓହୋ।
ହଁ ପାଠପଢ଼ା କେମିତି ଚାଲିଛି?
ଭଲ ଚାଲିଛି, କମ୍ପୁଟର ଯାଉଛି।
କୋଠିକି?
ଏଇ ଆମର ପାଖରେ।
ହଁ ଆମର ସେଇ ସେଇ ପାଖକୁ ଯେ, ମୁଁ କହିଲି ତମ ପାଖାପାଖି ଯେଉ କମ୍ୟୁଟର ସେଇଠିକି କି ଅଲଗା ଜାଗାକୁ ଆଉ।
ଅଲଗା ଜାଗାକୁ ତମ ତମ ଆଡେ ଆଉ।
ହଁ ଆମେ ବି ସେଇ ଟିକେ ଆ ମୋର ବି ତ ମୋର ବି ତ ଏଇନା କମ୍ପ୍ୟୁଟର ଚାଲିଚି ତାପରେ ଦେଖ ଦେଖିଆ ଭାବିବା।
ପ୍ଲସ୍ ଟୁ ରିସେଣ୍ଟ ସରିଲା, କମ୍ପୁଟର କରୁଛି, ତାପରେ ପ୍ଲସ୍ ଥ୍ରୀ କରିବା ଆଉ
ମୋର ବି ସେଇ ପ୍ଲାନ୍ ଅଛି। ପ୍ଲସ୍ ଟୁ ରେଜଲ୍ଟ ପରେ ପ୍ଲସ୍ ଥ୍ରୀ କରଆର ପ୍ଲାନ୍ ଅଛି ତାପରେ ଦେଖିଆ ଆଗକୁ ଅଛି ଆଉ। କମ୍ପ୍ୟୁଟର ଚାଲିଛି ତ ହୁଁ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି। ହଁ ହଁ।
ଆଉ ଆଣ୍ଟି ଆଜି କି ରୋଷେଇ କରିଛନ୍ତି?
ମାମା ହଁ ସକାଳୁ ପରେକୁ ଯାଉ ତାପରେ ରୋଷେଇ ହେଇନି ହବ ଆଉ।
ଓହୋ।
ତମର?
ଆମର ବି ମୋ ମାମା ସକାଳୁ ସିମେଇ କରିଦେଇଥିଲେ। ଆମେ ଖାଇକି ବସିଛୁ ମୋ ମାମା ଏବେ ରୋଷେଇ କରିଛନ୍ତି। ଆଉ ମା ର୍କେଟିଙ୍ଗ କରିବା ପାଇଁ ଯିବାର ଅଛି ସେଥିପାଇଁ ବି ବାହାରି ବାହାରୁଛୁ ଆଉ।
ହୁଁ।
ହଉ ଆସିଲେ ଯୋଉ ବଜାର ଆଡେ ଆ ଆସିଲେ କଲ୍ କରିବୁ ସାଙ୍ଗ ହୋଇକି ମିଶିକି ବୁଲିବା ଆଉ।
ହଁ ମାର୍କେଟିଂ ରେ ହେଲ୍ପ କରିବି ଆଉ।
ହଁ ହଁ ପରିବା ପତ୍ର କିଣା କିିଣି କରିବାର ଅଛି।
ହଁ।
ହଁ।
ମତେ ବି ଟିକେ ଯିବାର ଅଛି କିଛି ଟା ମୋର ବି ଯେତେଟା ପ୍ୟାଣ୍ଟ ଆଣିବାର ଅଛି ଡ୍ରେସ ଆଣିଛି ତ କୁର୍ତ୍ ସେ ଯଦି ତା ସହିତ ପ୍ୟାଣ୍ଟ ଆଣିବାର ଅଛି। ତାପରେ ଆଜି ଆମ ଝିଅର ବର୍ଡେ ଯେ ସେଥିପାଇଁ ଆମେ ଟିକିେ ମନ୍ଦିର ଯିବୁ ବାବା ବଦେଶ୍ୱରଙ୍କୁ ଦର୍ଶନ କରିବା ପାଇଁ।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
ତ ସେଇଠି ମିଟ୍ ହବା ଭୁବନ ରେ ଆଉ।
ହଁ ହଁ ତମ ଝି ମୋ ସାନ ଭଉଣୀ କୁ ମୋ ତରଫରୁ। ଆ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଜଣେଇଦବୁ।
ହଁ ଧନ୍ୟବାଦ।
ହଁ। ଆଉ କେତେବେଳେ ଆସିବ ତମେ।
ଆ ଯିବୁ ଆଉ ଟିକେ ପରେ ସେ ନଅଟା ସାଢ଼େ ନଅଟା ବେଳକୁ ଯିବୁ। ଟିକେ ବୁଲାବୁଲି କରିବୁ। ଟିକେ ଆମର ଅଛି କାମ ଆମେ ଟିକେ ବୁଲିବୁ ଡ୍ରେସ ପତ୍ର ବି ମୋର ଆସିଛି ହାରି ତାର। କେତୁଟା ଆଜି ତା ଜନ୍ମଦିନ ପାଇଁ ତା ତାର ଗିଫ୍ଟ ଦରକାର ନା ସେ ନବ ତାର କେତେଟା ଉପହାର ତାକୁ ଦରକାର। ସେି ଡ୍ରେସ କେତେଟା ଆଣିବ ମୋ ନନା ହେରିକା ବି ଯିବେ ଆମେ ଟିକେ ଯିବୁ ପାଟି ଫାଟି କରିବୁ ଆସିବୁ ଆଉ।
ହଁ।
ହୁଁ।
ଆଉ ତମ ପଟେ ରଜ ମହୋତ୍ସବ।
ହଁ ହଉଛି ଏଠି ଆମ ଭୁବନରେ ତ ବହୁତ ଧୁମଧାମ ରେ ହଉଛି ଯେମିତି କିି। ଏ ମାନେ ବୁଧେଶ୍ୱର ପାଖରେ ଯେଉଁ ଧୋବା ତୁଠ ଅଛି ସେଠି ହେଉଛି ରଗଡ଼ି ପାଖରେ ହେଉଛି। ଏବେ ତ ନୂଆ କାଳିୁଣୀ ଠାକୁରଙ୍କ ମନ୍ଦିର ଯୋଉ ପ୍ରତିଷ୍ଠା ହେଇଛି ସେଇଠି ବହୁତ ଭଲ ଭାବରେ ହଉ ଚି ମହୋତ୍ସବ ଟେ ଏ ବର୍ଷ ଅଧିକ ଆୟୋଜନର ସହ କରୁଛନ୍ତି। ସେଥିପାଇଁ ଆମେ ସେଠିକି ଯିବାର ଅଛି ଆମର ଟିକେ ଯୋଜନା ଚାଲିଛି ଆଉ।
ଓହୋ।
ହଁ ଆ ତମେ ସେଇଠିକ ତୁ ଆସ ସେଇଠିକି ଦେଖାହେବ ସେଇଠି।
ହଁ ହଁ ଯିବି ନିଶ୍ଚିନ୍ତ ଯିବି।
ହଁ ଆସ୍। ଜଲ ଆସିବୁ ଯଦି ଦରକାର ପଡିବ କହିବୁ ମୁଁ ଯିବି ତତେ ଆଣିକି ଆସିବି। ମଜା ଟା ରଜରେ କରିବା ଆଉ।
ହଁ ତିନିଟା ରଜରେ ସାଙ୍ଗମାନେ ସବୁ ମିଶିକି ବୁଲାବୁଲି କରିବା।
ହଁ। ମଜା ଟା ତ ସେଇ ରଜରେ ହିଁ ହବ ଆଉ ଆଉ ରଜରେ। ରଜରେ ପାନ ଫାନ ଖାଉଛ ନା ନାଇଁ।
ହଁ ରଜରେ ଝିଅ ମାନଙ୍କର। ରଜ ଟା ହଉଛି ତ ଆମ ଝିଅ ମାନଙ୍କର ପର୍ବ ନା। ହଁ।
ତମ ଆଡ଼େ ପୁଅମାନେ ଖୋଖୋ କବାଡ଼ି ଏଗୁଡ଼ାକ ଖେଳନ୍ତି।
ହଁ ଆମ ରଜ ମହୋତ୍ସବରେ ପୁଅ ପିଲାମାନେ ଖୋ ଖୋ କବାଡ଼ି। ଏ ତାପରେ ଅଁ। ଏ ସବୁ ବିଭିନ୍ନ ପ୍ରକାର ତାଙ୍କର ଖେଳ ଖେଳନ୍ତି ଆଉ।
ହଁ ହଁ ଆମ ଆଡେ ବି ସେମିତି ଚାଲେ। ଆମ ଆଡେ ବି ସେମିତି ଚାଲେ। ଏଁ ଆମର ସବୁ ପ୍ରତିଯୋଗିତା ହୁଏ ପୁଅ ଝିଅଙ୍କ ଭିତରେ ବି ପ୍ରତିଯୋଗିତା ହୁଏ ଯେମିତି ଲୁଡୁ ତାସ।
ବାସ୍ ମୁ ହଁ ସେଗୁଡା ସବୁ ହୁଏ ବାସ୍ ମୁ ଦୋଳି ଖେଳେନି। ଆଉ ସବୁ କରେ ଆଉ ହୁଁ। ଆଉ କଣ୍ ଆଉ ତମ ଆଡ଼େ ଚାଷବାସ କରୁ ନା ହଉଛି ନା ହଉନି?
ହଁ ଆମ ଆଡେ ଚାଷ ବାସ ଚାଲିଚି। ଆଉ ଆମ ବିଲରେ ବି ନେଇକି ଆମେ ଖତ ପକେଇ ସାରିଲୁଣି।
ଓହଁ।
ହଁ।
ହଁ। ଆମ ଆଡ଼େ ବି ସେମ୍ତି ଏବେ ଚାଲିଚି ଟିକେ ଟିକେ ବର୍ଷା ହେଲାରୁ ଭଲରେ ବିଲ ଚାଷ ଫାସ ପାଇଁ ପ୍ରସ୍ତୁତି ଚାଲିଚି ସବୁ ଆମ ହଳ ଚାଲିଛି କରୁଛନ୍ତି ସବୁ ଯୋଉଁ ହଳ କରିଛନ୍ତି ସବୁ ବିଲ ବୁଣା ବୁଣି ହବ ବୋଲି।
ହଁ।
ହଁ।
ଯେତେ ଖରା ହଉଚି ମତେ ଲାଗୁଥିଲା ଏଇ ବର୍ଷେ ମରୁଡି ପଡିବ ବୋଧେ। କାଲି ଭଲରେ ଟିକେ ବର୍ଷା ହେଲା ବହୁତୁ ଖୁସି ଲାଗୁଚି। ଗଛ ପତ୍ର ବି ସବୁ ଏବେ ନୂଆ ନୂଆଁ ନୂଆଁ କଁଅଳିବ ଭଲ ଦେଖାଯିବ। ସବୁ ଚାରି ମାନେ ପ୍ରକୃତି ବହୁତ୍ ସୁନ୍ଦର ଲାଗିବ ଏବେ।
ହଁ। ବର୍ଷା ବର୍ଷା ହେଲେ ତ ଆମ ପ୍ରକୃତି ସବୁଜ ଜୀମାରେ ପୁରି ଯିବ। ଅଁ ତ ସେଥିପାଇଁ ଖରା ଯୋଗୁ ମଣିଷ ଯୋଉ ହଇରାଣ ହୁଅନ୍ତି ଯା ହଉ ବର୍ଷ ଷା ଟୋପେ ପଡିଲାଠୁ ଯେମିତି ପୃଥିବୀ ପୁରା ପୁରୀ ଉଠିଚି।
ହଁ।
ଅଁ।
ଖରାରେ ବି ଖରା ଛୁଟି ଭଲରେ କଟି ପାରିଲାନି କୋଉ ସାଙ୍ଗସାଥି ମାନଙ୍କ ସହିତ ଖେଳା ବୁଲାବୁଲି ହେଇ ପାରିଲାନି। କି ବୁଲି ପାରିଲେନି କି କୁଆଡେ ଯାଇପାରିଲେନି ଖାଲି କେବଳ ଘରେ ଏଁ ରହିବାକୁ ପଡିଲା ଫ୍ୟାନ୍ ତଳେ ଏସିି ତଳେ।
ହଁ। ଚାଳିଶ୍ ପଇଁଚାଳିଶ୍ ଡିଗ୍ରୀ ଖରାରେ ବାହାରକୁ ବାହାରିଲା ବେଳକୁ ତ ଏବେ ଯୋଉ ଅଂଶୁଘାତ ସବୁ ହେଇଯାଉଚି।
ହଁ।
ଭଗବାନ୍ ଙ୍କ ଦୟାରୁ ଯା ହଉ ବର୍ଷା ହେଲା। ମ ରଜ ଟାଇମ୍ ରେ ରଜ ପାଗଟା ଦବା ଟା ଭଲ ଯେ ଯୋଉଥିପାଇଁ କି ଆମେ ମାନେ ସାଙ୍ଗ ହେଇକିନା ବୁଲା ବୁଲି କରିପାରିବା ଆମ ହେରିକା ବି ରୋଷ୍ ଷେଇ ବାସରେ ହଇରାଣ ହଉଚନ୍ତି ଯୋ ଖରା ଯୋଗୁଁ ଗ୍ୟାସ୍ ପାଖରେ ରହି ହଉନି। ତ ସେଥିପାଇଁ ଟି କେ ଭଲରେ କରିଆ ପାଇଁ ପ୍ରଭୁଙ୍କ ଦୟାରୁ ହେଇଛି ବର୍ଷାଟା ଭଲ ଅଛି।
ହଁ ହଉ ସାଙ୍ଗ ଆଉ ପଛରେ କଲ୍ କରିବି କଥା ହବା ମୁଁ ଏବେ ଯାଉଚି ବାହାରିକି ଯିବି ଆଉ।
ହଉ ତୁ ଯା ମୁଁ ବି ଯାଉଚି ବାହାରି ଯିବି।
ହଉ ହଉ ହଁ-ହଁ।